ହାଲୋ।
ହାଲୋ।
ହାଲୋ।
ଓ
ଏଇଠି ବସଚି ଆଉ।
କୋଉଠି?
ବସିଚି। ଏଇ ଆଇଚି ଟିକେ ଆମ ନାଳ ଆଡେ ବଇଚି ଆଉ।
ଉହୁଁ ଆଉ କଣ ଖାଇଚୁ?
ଏ ଖାଇଥିଲି ଖରାଉଳୁ ଓହୋ ମୁଁ ଖାଇଥିଲି ଖରା ବେଳୁ ଏଇ ଭାତ ତରକାରୀ ଖାଇଥିଲି ଆଉ।
ଆଉ ତମେ କଣ ମାନେ ତମେ ତୁ କଣ ଖାଇଛୁ?
ହୁଁ ମୁଁ ଖାଇଥିଲି ଆ ଯାଇକି ଏଗାରଟା ବାରଟା ବେଳକୁ ଖାଇଥିଲି ଭାତ ଯାହା। ଆଉ ତମ ଆଡେ କେମିତି ପାଗ?
ଆମ ଗାଁ ରେ ହଁ ଭଲ ପାାଗ ଦେଇଛି।
ବର୍ଷା ହଉଚି? ହାଲୋ।
ତ ଘରେ ଥିଲୁ ଆଉ ଟାଇନ୍ ଫାଇନ୍ କ ଟି ଯାଇଥିଲା ଆଉ ତମ ଆଡେ ବର୍ଷା ଫର୍ଷା ହଉଛି ନା ନାଇଁ?
ହୁଁ। ହଉଥିଲା ଆସିଛି ଇଆଡେ ଆଉ।
ଓ ହୋ।
ହୁଁ ଆଉ କଣ ବିଲ ଫିଲ ରୁଆ ସଇଲାଣି?
ନାଇଁ ବିଲ ରୁଆ ସରିନି ଆମେ ଯାଇଥିଲୁ କାଲି ଯାଇଥିଲୁ ତଳି ପକେଇକିନି ବାର ବୁଝିକିନି ଆଇଛୁ ଆଉ। ଆଉ ତମ ଆଡ଼େ?
ଆମ ଆଡ଼େ ସଇଲାଣି।
ସରିଲାଣି?
ହୁଁ ଯିବା କାଲି ବିଲକୁ।
ଓହୋ।
ଆଉ କଣ ଯଉ କଣ ନି କଣ ହଉଛି?
ଆମ ଆଡେ ଗଣେଶ ପୂଜା କଣ ସେମତି ଉ ଠାକୁର ମୂର୍ତ୍ତି କି କିଣିକି ଆଣିୁଛନ୍ତି। ଏମତି ସବୁ ବାନ୍ଧିବା ବୁନ୍ଧି କରିକିନି ଆ ମାରଚନ୍ତି ଆଉ। ଆମର ତ ଏଇଠି ତିଆରି ହଉନି ଠାକୁର ଆମର କିଣିକି ଆଣୁଛନ୍ତି ଯାଇକି କିଣିକିନି ଆଣିିକିନି ହଁ ଡିଜେ ଫିଜେ ଆସିବ ବାଜା ବାଜା ଡିଜେ ଆସିକି ବୁଲେଇ ବୁଲାକିନି ନେଇକିନି ପକଉଛନ୍ତି ଭସାଣି କରୁଛନ୍ତି ଆଉ।
କିଡି ଆସଛି ଆମ ଆଡେ ସେମତି ଆଉ ଠାକୁର ବାକୁର ଗଢୁଛନ୍ତି ଆଉ ମିସ୍ତ୍ରୀ ଡାକିକି ଗଢୁଛନ୍ତି। ଗଡି ଗୁଢା କି ଟେନସ ସେଟ ମାସେ ଆଗରୁ ଠାକୁର ବାକୁର ତିଆରି କରିଛନ୍ତି।
ଆଁ।
କରି କୁରା କି ଟିଣ୍ଡେ ଫିଣ୍ଡେ ମାରିଚନ୍ତି କ ପକେଇକି। ପୁରା ଯାତ୍ରା ଭଳିଆ କରୁଛନ୍ତି ଡିଜେ ଫିଜେ ଆଉଛି। ଡିଜେ ବଡ ବଡ ଆମ ଆମ ଗାଁରେ ହଉଛି ଚାରି ପାଞ୍ଚଟା ଗଣେଶ ପୂଜା।
ହୁଁ।
ବଡ଼ ବଡ ବଡ ବଡ ଗଣେଶ ପୂଜା ହଉଛି।
ନାହା।
ଆଉ କଣ କୁଆଡେ ଆଉ କୁଆଡେ ଯିବା ପାଇଁ ପ୍ରୋଗ୍ରାମ ଅଛି ବୁଲାବୁଲି କରିବା ପାଇଁ?
ନାଇଁ କୁଆଡେ ନାହିଁ ତ ଏଇନା ବିିଲ ବାରି ବାରି କାମ ହଉଛି ନା ସେଥିପାଇଁ କୁଆଡେ ନାହିଁ ଦେଖିବା ରଥଯାତ୍ରା ତ ଆଗକୁ ଆ ଆଉଛି ଦେଖିବା କୁଆଡେ ଯିବା ବୁଲାବୁଲି କରିକି ଆସିବା ଆଉ।
କୁଆଡେ ଯିଅ?
ଏଇ କିଏ କୁଆଡେ ନାଇଁ ସେଇ ଦେଖିଆ ଯଦି ହେଲା ପୁରୀ ଫୁରି ଟିକେ ଯିଆ ଜା ସେ ଖାଉ।
ଆଉ କଣ ଅଛି ଆମର ବୁଲାବୁଲି ପ୍ରୋଗ୍ରାମ ହେଇନି ହେଲେ ହୁମୁକା ଯିବେ ଆଉ।
ଓ ହୋ ହୋ ଆଉ କୁଆଡ଼େ କଣ ଯିବେ ବୁଲାବୁଲି?
ସେଇ ଇଏରେ ଏଟାର ଉ ତାରିଣୀ ବୁଲି ପୁରୀ। ଖଣ୍ଡଗିରି ଯିବା।
ଅଁ ହଁ।
ଆଉ କଣ ଦିଅ ଫିଅ ଭଲ ଅଛି ନା ନାହିଁ?
ହଁ ସେମତି ଆଉ ଭଲ ଫଲ ଅଛି ଆଉ ତମର କଣ ତମ ଦେହଭ
ଆମ ମୁଁ ଭଲ ଅଛି। ଆଉ କଣ ଯୋଉ ଏବେ କେତବେଳେ ଘରୁକୁ ଯିବ?
ଘରୁକୁ ଯିବା ଏଇ ଯୋଉ ହବ ସନ୍ଧ୍ୟା ତ ହେଇନି। ହେଲେ ଯିବା ଆଉ।
ହୁଁ ହୁଁ ଆଉ କଣ? ଆଉ କିମତି କଣ ହୁଏ ଯୋଉ ମାନେ ରଜ କେମତି କଣ ହେଲା ଗଲା।
ରଜ ସେମତି ଆମର ତ ରଜ ମନ୍ଦିରରେ ହୁଏ। ହା ମନ୍ଦିରରେ ଟେଣ୍ଟ ଫେଣ୍ଟ ମାରି ବହୁତ ପ୍ରକାର ଦୋଳି ପଡିଥିଲା। ଆ ଯେମତି ରାମଦୋଳି ପଡିଥିଲା। ଆଁ ଉଁ ହେମତି ପଡିଥିଲା ଆଉ କବାଡି ଫବାଡି ଖେଳ ହଉଥିଲା ହେଠି। ମ୍ୟୁଜିକ ଚେୟାର ଏ ସବୁ ଖେଳହଉଥିଲା ଆଉ।
ଉଁ ହୁ।
ତମ ଆଡେ।
ଆମ ଆଡେ ରଜ ହଉଥିଲା ଗୋଟେ ବଡ ପଡିଆରେ ପଡିଆ ରୁ ହୁ ଆଉ ଭଙ୍ଗା ଜାଗାଡେ। ରଜ ତ ମାନେ ଦୋଳି ସବୁଆଡେ ଦୋଳି ମୀନା ବଜାର ଗୋଟେ ଗୋଟେ ସାଇଡ୍ ରେ। ସିଆର ସିଏ ଯୋଉ ଅନେକ ଗଣିତ ଯେମତି ମ୍ୟାଥ ମାନେ ଖେଳ ଯେମତି ଖେଳା ଯାଏ ସେମତି ଆଉ। ଆଉ। ଏଠି ସବୁଆଡେ କେମତି ଦୋଳି ଫୋଳି ପଳେଇଥିବ ଆଉ ସମିତେ ସବୁ ଗାଁ ଆଡେ ସବୁ। କୁଆଡୁ ଆସିବେ?
ଓ ହୋ ଆଉ।
ଯାତ୍ରା ହୁଏ ପୁରା ହେବି ଯାତ୍ରା ‌। ସବୁ ଗାଁ ଆଡେ ଆସିବେ ଠିକ ଆଉ କୋଉଠି ହୁଏ ନା। ସେଇଠି ଗୋଟେ ଜାଗାରେ ହୁଏ ସବୁ ଆଡେ ଆ ଆସିବେ ସେଠି ଦୋଳି ଫୋଳି ଖେଳିବେ। ଯୋଉ ନାଚ ହବ। ହ ଯୋଉ ପାଖ ଯାତ୍ରା ପଡି ଚି ସିଏ ସବୁ ପଢୁଚି। ହଁ ହେବି ହଉଚି ଆଉ ଉଁ ହଁ।
ଅ ହଁ।
ବଡିନ ନଗେଇ ପୁରା ଦୋଳି ପଡିଥିଲା ଘୁରା ଦୋଳି। ଚକ୍ରୀ ଦଳି ଆଉ ଆଉ ଛୋଟ ଛୁଆ ଯୋଉ ଡେଇଁବେ ରବର ଆଉ ସବୁ ପଡିଥିଲା। ହୁଁ ଆଉ କଣ ଯୋଉ ହୁଁ ଉଁ। କଣ ଚାଷ ବାସ ହଉଚି ନା ନାଇଁ ଯୋଉ ମାନେ ମାଛ ଚାଷ।
ଆମ ଆଡ଼େ ତ ମାଛ ଚାଷ କରୁନାହାନ୍ତି ସେଇ କିଏ କା ବାରିରେ ଲଗଉଚି ଯଦି ପନିପରିବା ଲଗାଉଚନ୍ତି। ଆ ସେନ୍ତି ଆଉ ଆମର ଇଆଡ଼େ ତ ପାଣି ସୁବିଧା ଏତେ ନାହିଁ।
ହୁଁ।
ଆଁ ସେଇଥିପାଇଁ ସା ଅଳ୍ପ ଖାଲି ବାରିରେ କରୁଚନ୍ତି ନିଜ ଇଏରୁୁ ପାଣି ନେଇକି ମଡୁ଼ଉଚ ଅନ୍ତି ଆଉ ଯାହା ଆଉ ଏକା ଆଉ।
ହୁଁ ଆଉ କଣ ପରିବା?
ଆଉ ତମ ଆ କଣ ଚାଷ ଫାସ କରାହଉଛି?
ଆମ ଆଡ଼େ ହଉଚି ସେଇ ଚାଷ ମାଛ ଚାଷ ହୋଉଚି। ନଈରୁ ମାଛ ମାରିକି ଆଣୁଚନ୍ତି। ଆଉ ପରିବା ପତର ବୋଲି ଢୁଙ୍ଗା ଜେଗାରେ ପରିବା ପତର ହୋଉଚି। ବାଇଗଣ ଟମାଟୋ କୋବି ଫୁଲକୋବି।
ଉଁ ଆ ଆ ବାଇଗଣ ଚାଷ ବାଇଗଣ ଚାଷ କେନ୍ତି କଣ କରାଯାଏ?
ବାଇଗଣ ଚାଷ ଜାଣିନ ହେ ଯୋଉ ମାନେ ଗ ଛ ପୋତିବେ ମଞ୍ଜି ଆଣି ପକେଇବେ ଗଛ ଉଠିବ ବାଇଗଣ ହବ।
ଆଉ ତମ ଆଡ଼େ ଛତୁ ଚାଷ କରୁଚନ୍ତି?
ଛତୁ ଚାଷ ହଁ କରୁଚନ୍ତି।
ଏହାର ଛତୁ ଚାଷ କେନ୍ତି କଣ ହୁଏ?
ହ ନେ ଯୋଉ ଆଗେ କଚଡ଼ା ଆଣିବେ କଚଡ଼ାକୁ କାଟିକି ସାଇଜ୍ ରେ କରିଏ ତାପରେ ଭିଜେଇବେ ପାଣିରେ। ପାଣିରେ କହିବେ
ହଁ ତାପରେ?
ହ ତାପରେ ମଞ୍ଜି ଆଣିବେ ମଞ୍ଜି ଗୋଟେ ପତଳା ରାସ କାଚ ଓତଲ୍ ଟାଉ ଭାଙ୍ଗିବେ। ହାଇ‌ପିକି ତାପରେ ଅଟା ତାପରେ ତାର ଗୋଟେ ଅଛି ଗୋବର।
ହଁ।
ହୁଁ। ଗୋବର ପଛି ତାପ ଟିଏ ଓଟେ ଉଁ ଗରମ ଦିନ ମାନେ ଏଟା ହୁଏ ଆଉ। ତାପରେ ପାଣି ପାଣି ପ ପକେଇବେ ତା ମାନେ ଗୋଟେ କଚଡ଼ା ଥୋଇବେ ତାପରେ ଆଉ ମଞ୍ଜି ଅକେଇବେ ତାପରେ ଆଉ ଗୋଟେ କଚଡ଼ା ତାପରେ ଆଉ ଗୋଟେ କ ବି ମଞ୍ଜି ପକେଇଦେବେ ତାପରେ ପାଲ ଅଉ ଓଟେ ଜରି ଭଳିଆ ଓଟେ ଥିବ ଯେମିତି ଗରମ ହବ ଆଉ।
ଉଁ ହୁଁ।
କେଇ ଦେଇକି ଘୋଡ଼େଇଦେବେ ଘୋଡ଼େଇ ସାଇଲା ପରେ ପାଞ୍ଚ ଛଅ ଦିନ ଗଲା ପରେ ଛତୁ ହବ ଆଉ।
ଉଁ ହୁଁ ଆ ତମ ଆଡ଼େ ଗରମ କେନ୍ତି କଣ ହଉଥୁଲା?
ଗରମ ହୋଉଥୁଲା ସେନ୍ତି ଆଉ ଏନେ ତ ମେଘ ପାଗ ଆଉ।
ଆଉ ଏଇନା ମେଘ ପାଗ କରିଚି?
ହୁଁ।
ଅହ।
ମେଘ କୁଟୁଚି କସିକି ଆଉ।
ବର୍ଷା ଏଇନା ହଉଛି?
ନାଁ ଏଇନା କମିଚି ଟିକେ।
ଅଁ ହଁ ଆମର ତ ବର୍ଷା ହ ଆମ ଆଡ଼େ ତ ବର୍ଷା ହୋଉନି ଆଉ ଆମ ହେଇଥିଲା ଯାହା ଚିପିରି ଚିପିରି ହୋଉଚି ତାପରେ ଛାଡ଼ି ଯାଉଚି ଆଉ ଜମା ହୋଉନି।
କି ତୁ ବାଦଲ ବାଦଲ ଘୋଡ଼େଇଚି ଆଉ।